ହାଲୋ।
ହଁ ହାଲୋ।
ହଁ କଣ କରୁଚନ୍ତି?
କିଛି ନାହିଁ ଏଇ ବସିଛି ଚାହା ଆଉ ବିସ୍କିଟ ଖାଉଛି।
ଏବେ କି ଆଜ୍ଞା ଏବେ ଚାରିଟା ହବଣି।
ହଁ ଚର୍ଚ୍ଚା ହେଲା ନାଇଁ ଚାରିଟା ହେଇନି ଏ ତିନିଟା ଚାଳିଶ ଟିକେ ଇଛା ହେଲା ତ
ହୁଁ ହୁଁ ତମେ ଗୋଟେ ପାଠ ଜାଣିଛ ଗୋଟେ ଷଷ୍ଠ କ୍ଲାସ ରେ ଗୋଟେ ପାଠ ଅଛି ଷଷ୍ଠ ନା ସପ୍ତମ କ୍ଲାସରେ ହ ମାଡ଼ ହାଣ୍ଡି କଥା
ହଁ ମୁଁ ଜାଣିଛି ସେଇଟା ମୁଁ ମୋର ଦେଖିବାକୁ ସେ ଦେଖିବାକୁ ଏତେ ଭଲ ଲାଗେ ଶୁଣିବାକୁ ତାଠୁ ଆହୁରି ଭଲ ଲାଗେ।
ହଁ ମାଡ଼ହାଣ୍ଡି କଥା ଲେଖକ
ହଁ ଲେଖକ ପ୍ରହରାଜ ହଁ
ଆଛା କଣ କଣ ଜାଣିଛ ସେ ଷ୍ଟୋରି ବିଷୟରେ ଟିକେ କହିଲ?
ଉଁ ସେମାନେ ଥିବେ ମା ପୁଅ ଦି ଜଣ ରହୁଥିବେ। ତାଙ୍କ ବାପା ନଥିବେ ଆ ଉଂ ଉଁ ତାଙ୍କ ପୁଅ ନାଁ ହେଇଥିବ ଚକୁଳିଆ ପଣ୍ଡା। ସେ ସବୁଦିନ ସ ସକାଳୁ ଉଠି ଭିକ ମାଗିଯାଏ ଆଉ ଯାହା ସେମାନେ ମା ପୁଅ ରୋଷେଇ କରି ଖାଆନ୍ତି ତାଙ୍କ ମା ମ କାମକୁ ଯାଆନ୍ତେ ଦେ ଦିନେ ସେମାନେ ଦିନେ ଚକୁଳିଆ ପଣ୍ଡା ଏମିତି ସବୁ ଦିନ ପୁର ଭିକ ମାଗିଯାଏ ତାଙ୍କୁ ସେମାନେ ସେ ଯୁଆଡେ ଭିକ ମାଗିଯାଏ ସେଠି ତାଙ୍କୁ କେହି ଦିଅନ୍ତିନି ସେ ଭାବିଲେ ଆଜି ଆମେ ଭୋକରେ ରହିବୁ ନା କଣ ସେମିତି ଭାବି ସେ ଆଉ ଗୋଟେ ଗାଁ କୁ ଗଲେ ଦେଖିଲେ ବାହାରେ ବହୁତ ମୁଁ ଖରା ହଉଛି ସେ କଣ କୁହ ତାଙ୍କ ପେଟ ଭୋକରେ ଜଳିଗଲାଣି ସେ କଣ କରିବେ ତା ସେଗୋଟେ ଦେଖିଲେ ଗୋଟେ ନଦୀ ଗୋଟେ ପୋଖରୀ ଅଛି। ସେ ସେ ପୋଖରୀ କୂଳରେ ଯାଇକି ମନ ଦୁଃଖ ଖରା ବସିଲେ କହିଲେ ହୁଁ କାସ୍ କିଏ ମୋତେ କିଛି ଦିଅନ୍ତାନି ମୋ ପେଟଟା ଭ ଯାଆନ୍ତୁ ତ ସେମିତି ମନେ ମନେ ଭାବୁଥାନ୍ତି। କଣ କରିବେ ତାଙ୍କୁ ଭୋକରେ ପ୍ରବଳ ଭୋକ। କହୁଛି ତାପରେ ସେ ନଦୀ କୂଳକୁ ଯାଇ ନଦୀ ଦେଖିଲେ ପୁରା ସ୍ଵଚ୍ଛ ପାଣି ଥାଏ। ସେ ଆଞ୍ଜୁଳାଏ ଧରି ଭାତ ତ ଖାଉଁ ଆଉ ଟିକେ ପାଣି ଧରି ଡାଲି ଖାଉଁ ଏମିତି କହି କହି ଚାଲିଲେ ତାଙ୍କ ଦୁଃଖ ମା ଲକ୍ଷ୍ମୀ ଜଳ ଦେବତା ସହି ପାରିଲେନି ମା ଗଙ୍ଗା ସେ ସହି ପାରିଲେନି ସେ ଗୋଟେ ମାଟି ହାଣ୍ଡିରେ ସେ ଯେଉଁ ଯୋଉ ନା ଡାକୁଛନ୍ତି ପାଣି ପିଉଥାନ୍ତି ସେଇ ସେ ବ୍ୟଞ୍ଜ ନ ସେଇ ସେଇ ହାଣ୍ଡିରେ ଭର୍ତି କରି ତାଙ୍କ ପାଖକୁ ଭସେଇ ଦେଲେ। ଚକୁଳିଆ ପଣ୍ଡା ଦେଖିଲା। ଆରେ ହାଣ୍ଡି ଟା କଣ ମୋ ପାଖକୁ ଭାସି ଭାସି ଆସୁଛି। ତାପରେ ସେ ଯେତେବେଳେ ଖୋଲିଲା ଦେଖିଲା ସେ ଯେଉଁ ଯେଉଁ ନା ଧରି ପାଣି ପିଉଥାଏ ସେଇ ସବୁ ପ୍ରକାରର ବ୍ୟଞ୍ଜନ ସେ ହାଣ୍ଡି ଭିତରେ ଅଛି ତାପରେ ସେ ମନ ଖୁସିରେ ସେଠୁ ହାଣ୍ଡିରୁ କାଢିଲା ତାପରେ ସେ ଖାଇଲା ଆଉ ତା ମା ପାଇଁ ମଧ୍ୟ ଘରକୁ ଧରି ଆସିଲା। ସେପେଟ ଗୋଟେ ଖାଇ ସେ ହାଣ୍ଡିକୁ ସେ ଶିକାରେ ରଖିଦେଇ ପୁରା ନି ପୁରା ଘୁଙ୍ଗୁଡି ମାରିକି ଶୋଇଲା ତା ମା ଯେତେବେଳେ ଘରକୁ ଆସିଲା ସେ ଦେଖିଲା ଆ ଅତି ସୁନ୍ଦର ବାସ ନା ସେ ଏମିତି କିଛି କହିଲା ତାପରେ ଦେଖିଲା ଆରେ ଏଇଟା କଣ ଗୋଟେ ହାଣ୍ଡିଟେ ଓଲା ହେଇଛି ମୁଁ ତ ଆକୁ ଦେଖିନି କେବେ ଆଉ ସେ ଯେତେବେଳେ ସେ ହାଣ୍ଡିକୁ ତଳକୁ ଓହ୍ଲେଇକି ଦେଖିଲା ତା ମନରୁ ଖୁସି ହେଇଗଲା ସେ ମଧ୍ୟ କିଛି ତାରୁ କାଢି ଖାଇଲା ଆଉ ଯାହା ବଳିଲା ପୁଣି ରାତି ପାଇଁ ରଖିଦେଲା। ତାପରେ ମା ପୁଅ ଶୋଇକି ଉଠିଲେ ତାପରେ ରାତିରେ ଯେତେବେଳେ ଖାଇଲେ ମା ପୁଅ ଦି ଜଣ କଥା ହେଲେ। ତା ମା ତାକୁ ପଚାରିଲା ଆରେ ପୁଅ ତୁ ଏତେ ସାରା ଖାଦ୍ୟ କୋଉଠୁ ପାଇଲୁ ଏତେ ସ୍ଵାଦିଷ୍ଟ ଏତେ ବାସ୍ନା ହଉଛି। ତା ଚକୁଳିଆ ପଣ୍ଡା କହିଲା ମା ମୁଁ ଆଜି ଯାଉଥିଲି ମତେ ଆଜି କେହି ଭିକ ଦେଲେନି ମୁଁ ସେଇ ପୋଖରୀ କୂଳମୂଳରେ ବସି ଭାବୁଥାଏ କଣ କରିବି ଭୋକରେ ମୋ ପେଟ ଆଉଟୁ ପାଉଟୁ ହଉଥାଏ। ତାପରେ ମୁଁ ସେ ଉଁ ପୋଖରୀ କୂଳରେ ବସି ପାଣି ଆଞ୍ଜୁଳାଇ ଧରି ଭାତ ଖାଉଁ ଡାଲି ଖାଉଁ ଖିଚିଡି ଖାଉଁ ଖିରି ଖାଉଁ ପୁରୀ ଖାଉଁ ଏମିତି ସବୁ କହିବାରୁ ଏ ହାଣ୍ଡି ସେଇଟା ଭାସି ଭାସି ମୋ ପାଖକୁ ପଳେଇ ଆସିଲା ବୋଲି ସେ ତା ମାଆକୁ କହୁଥାଏ ତା ମା କହିଲା ହଉ ଠିକ୍ ଅଛି। ତୁ ନିତିଦିନ ସକାଳୁ ଉଠ ଠି ତୁ ସେ ପୋଖରୀ କୂଳକୁ ଯା ଆଉ ସବୁଦିନକୁ ଆଜି ଯେମିତି କହିଲୁ ସବୁଦିନ ମଧ୍ୟ ସେମିତି କହିବୁ। ସବୁଦିନ ତା ପାଖକୁ ହାଣ୍ଡି ଭାସି ଭାସି ଆସିବେ ବୋଲି ସେ ତା ପୁଅକୁ କହିଲା ତା ପୁଅ ମଧ୍ୟ ସକୁଳିଆ ମୁଣ୍ଡା ମଧ୍ୟ ଖୁସିରେ ସେ ନେଇତି ସବୁ ଦିନ ଗଲା, ତାପରେ ଗୋଟେ ଦିନ ତା ଭଗବାନ ଭାବିଲେ ଏ ସବୁଦିନ କାମ କିଛି ନ କରି ସବୁଦିନ ପଳେଇ ଆସୁଛି, ତାକୁ ଦିନେ ଦଣ୍ଡ ଦେବି କହିଲେ ତାପରେ ସେ ଯେତେବେଳେ ଭାତ ଖାଉ, ଡାଲି ଖାଉ ଏମିତି ସବୁ କହୁଥାଏ ସେତେବେଳେ ମା ଗଙ୍ଗା ସେ ହାଣ୍ଡିରେ ବିଧା ଗୋଇଠା ଥା ଚାପୁ, ଲାତ ସବୁ ଏମିତି ସବୁ ଭରି ତା ପାଖକୁ ପଠେଇଦେଲେ ହ ତାପରେ ଚକୁଳିଆ ପଣ୍ଡା ଯେତେବେଳେ ସେ ହାଣ୍ଡିକୁ ଉଠେଇ ଆଣିକି ନଈ ପୋଖରୀ କୂଳରେ ଯେତେବେଳେ ଖୋଲିଲା ତା ପିଠିରେ ତ ବର୍ଷା ଯେ ବର୍ଷା ସେ ବଡ କଷ୍ଟରେ ସେ ଢାଙ୍କୁଣୀକୁ ଢାଙ୍କିଦଲା କହିଲା ଏସବୁ ମୋ ମା ପାଇଁ ହେଇଛି, ମୁଁ ତ ମାଡ ଖାଇଲି ମୋ ମାଆ କୁ ମଧ୍ୟ ମାଡ ଖାଇବି, ବୋଲି ସେ ଧରି ସେ ହାଣ୍ଡିକୁ ଘରକୁ ଗଲା। ସେ ଠିକ ଦିନ ପରେ ସେ ହାଣ୍ଡିକୁ ମ ହଁ ସେଦିନୁ। ଶିକାରେ ଓହଲେଇ ଦେଇଥିଲା, ତା ମା କାମ ସାରି ଆସିଲା ଦେଖିଲା ତାପରେ ସେ ଯେତେବେଳେ ହାଣ୍ଡି କାଢିଲା ସେ ମଧ୍ୟ ଚାପୁଡା ଆମ୍ପୁଡା ଗୋଇଠା ଲାତ ସବୁ ଖାଇଲା ତାପରେ କହିଲା ତାପରେ ସେରାକୁ ଢାଙ୍କୁଣି ଯେତେବେଳେ ଢାଙ୍କିଦେଲା ତାପରେ ସବୁ ମାଡ ପୁଣି ବନ୍ଦ ହେଇଗଲା। ତାପରେ ମା ପୁଅ ପୁଣି କଥା ହେଲେ। ଆରେ ବାପା ଏସବୁ କଣ ଗଲା କ ତା ପୁଅ କହିଲ। ତମେ ଆଉ କଣ ଜାଣିଛ ଟିକେ କୁହ।
ହଁ ତା ମା କହିଲା ତା ତା ମା ବାସ ସେ ପୁଅ କହିଲା କି ନାହଁ, ହଁ ଏମିତି ଘଟଣା ଯେହେତୁ ମୁଁ କିଛି କାମ କରୁନି, ଆଉ ସେଥିପାଇଁ ଗଙ୍ଗା ମତେ ରାଗି ଗଲେ କାହିଁକି ନା ଲୋଭ ରେ ବହୁ ଘଟିଥାଏ। ତ ତେଣୁ କରି ରେ ହଁ ଶିକ୍ଷା ଦେବା ପାଇଁ ଏମିତି କରିଛନ୍ତି, ତ ସେ ଦୁଇ ମା ପଅ କଣ କଲେ ସେଇଟାକୁ ପୁଣି ଶିକାରେ ଓହ୍ଲେଇକି ଶୋଇ ପଡିଲେ ରା ତ ଯେହେ ତୁ ସେ ଦିନକୁ ଦିନ ଧନୀ ହେବାକୁ ଲାଗୁଥିଲା, ଭଲ ଖାଇବାକୁ ଲାଗୁଥିଲା ହ ବଟ୍ ଦେଖା ହଉଥିଲା। ତ ସେ ଗାଁରେ ଦଳେ ଚୋର ଥିଲେ ତ ସେମାନେ ଭା କି କଣ ଚକୁଳିଆ ପଣ୍ଡା ଦିନେ ଖାଇବାକୁ ପାଉନଥିଲା, ଆଉ ଏବେ କଣ ଏ ଏତେ ମୋଟା ରୋଟା ହେଇଗଲାଣି କଣ ଏମିତି ତାର ରହସ୍ୟ ଚାଲ ଜାଣିବା ତ ସେମାନେ ରାତିରେ ଚ କୁଡ଼ିଏ ପଣ୍ଡା ଘରକୁ ଯାଇଥାନ୍ତି। ତ ସେମାନେ ସେ ଶିକାରେ ଓହ୍େଇଥିବା ହାଣ୍ଡି ଟାକୁ ଦେଖିଲେ। ତ ସେମାନେ ସେ ହାଣ୍ଡି ଟାକୁ ଧରିକି ଚୁପକିନା ବାହାରିଗଲେ ଏଇ ଜିନିଷ ଟା ଚକୁଳିଆ ପଣ୍ଡା ତା ମା ଜାଣିଥିଲି କିନ୍ତୁ କିଛି କହିନାହାନ୍ତି ତ ସେ ମା ଯୋଉ ହାଣ୍ଡି ଟାକୁ ଧରିକି ଯାଇଥିଲେ କକଲେନା ସେ ଯେତେବେଳେ ହାଣ୍ଡି ତାକୁ ଖୋଲିଲେ ସେ ଚୋର ଗୁଡାକ ହେଲେ ବି ଲାତ ଗହିଠା ଚାପୁଡା ସବୁ ଖାଇଲେ ସେମିତି ହେଲ ତ ସେମିତି ହେଲା ପରେ ତ ସକାଳୁ ଚକୁଳିଆ ପଣ୍ଡା ସେ ଜିନିଷ ଟାକୁ ଧରିକି ପୁଣି ନେଇକି ସେ ପୋଖରୀରେ ହିଁ ବସେଇ ଦେଇକି ଆସିଲେ। ହାଣ୍ଡି ଟାକୁ ଏମିତି ଘଟଣାଅଛି ତ ଏଇଠୁ ଆମକୁ ଜଣା ପଡିଥାଏ ହଁ ଏଇଟା ଆମକୁ ଏଇଟା ଜାଣିବାକୁ ଫଲଟା ଯେ ଅତେ ଲୋଭ କେବେ କରିବନି ଯଦି ସେତିକି ଠାକୁର ଦେଇଛନ୍ତି ସେତିକି କରିବ ତାଠୁ ଯଦି ଅଧିକ ଆଶା କଲ ଦେନ୍ ତାପରେ ଯାହା ହବ ଆଉ। ନିଜେ ତ ଖାଇବ ଖାଇବ ନିଜ ସହିତ ଅନ୍ୟ ଲୋକ ହଁ ତାର ପଳ ସୁନିଶ୍ଚିତ ଯିବ
ତାପରେ ସେମାନେ ମା ପୁଅ ତାଙ୍କର ଭୁଲ ବୁଝି ପାରିଲେ ତାପରେ ଆଗ ହଁ ତାର ସେ ଯୋଉ ଆଗ ମାଗିବାକୁ ଗଲେ ତା ମା ପୁଣି ଯୋଉ କାମ କରୁଥା ସେ ସେଇ କାମ ପାଇଁ ପୁଣି ଗଲେ ହଁ ପଳେଇ ଆସିଲେ ହଁ।
ସେଦିନ ଠାରୁ ପରିଶ୍ରମ କରି ଖାଉ ଚନ୍ତି। ତ ଏମେତି ଥିଲା ଏଇଟା ଗୋଟେ ବହୁତ ସୁନ୍ଦରଷ୍ଟୋରି। ସେଟ ଥିଲା ଆମର ସପ୍ତମ କ୍ଲାସ ରେ।
ହଁ।
ତ ବହୁତ ଭଲ ଲାଗେ ଏଇ ଷ୍ଟୋରି ବଢିଲା ବଳେ ତ ଏଇ ଷ୍ଟୋରି ପଢୁଥିଲ ଆମର ଶ୍ରେଣୀ ଶିକ୍ଷକ ସେତେବେଳେ ବହୁତ ଭଲ ଲାଗୁଥାଏ ସମସ୍ତଙ୍କୁ ବସେଇଥାନ୍ତି ତ ଏମିତି ବି ହେଇଥାଏ ଶୁଣିବାକୁ ମାନେ ମଜା ଲାଗିଥାଏ ତ ପା ତୁ କଣକି ପାଠ ମଜା ଗପ ଭଳିଆ ଲାଗୁଥାଏ ଶୁଣିବାକୁ ଆଉ। ତ ମନେ ରହିଯାଇଥାଏ ଜିନିଷ ତଟା
ଆମେ ଗୋଟେ ଜିନିଷଟରେ ମନ ଦେଇକି ଯଦି ମଜାକରେ ଶୁଣିବା ତାହେଲେ ସେଇଟା ଆମର ବେଶି ମନେ ରହିଯାଏ।
ହୁଁ।
ଆମର ମାଇଣ୍ଡ ଭଲ ନଥିବ ତମେ ଯେତେବେଟ ଗୋଟେ ଭଲ କଥା ଟା କହିଲେ। ସେଟା ମୁଣ୍ଡରେ ପଶିବନି ଏ କଣ ଗୋଟେ କହୁଚି ସେଟା ମର ମୁଣ୍ଡରେ ପଶୁନାଇ ଏମିତି କହବାର ହଉଛି କି ନାଇଁ।
ହଁ ପରା। ସେଇଟା ଅଛି ।
ହଁ ସେ ଛୋଟ ଜିନିଷ ହଉ କି ବଡ ଜିନିଷ ହଉ ଯଦି ଆମେ ନିଜେ ଯେତିକି ବୁଝିବାର ଶକ କ୍ଷମ ଯେତିକି। ଆମେ ସେଇଟା ଇଏରେ ବୁଝେ। ପାରିବା ତାହେଲେ ସବୁ କିଛି ଜାଣିପାରିବା।
ହୁଁ। ଏୟା ହଉଛି କଥା ନୁହଁ କି।
ହଁ।
ତ ଏଇଟା ଲେଖିଛନ୍ତି। ଗୋପାଳ ଚହଲ୍ ପ୍ରହରାଜ ନା କଣ।
ପ୍ରହରାଜ ହଁ ପାଣିଗ୍ରାହି ନା ପ୍ରହରାଜ।
ହଁ ଗୋପାଳ ଚନ୍ଦ୍ର ପ୍ରହରାଜ ଓଡିଆ ସାହିତ୍ୟ ଜଗତରେ ଜଣେ ସଫଳ ଆଉ ସଫଳ ଲେଖ ଭାବରେ ପରିଚିତ।
ହଁ।
ତାଙ୍କର ପୂର୍ଣ୍ଣଚନ୍ଦ୍ର ଭାଷ କୋଷ ମଧ୍ୟ ସେ ଲେଖିଛନ୍ତି।
ହଁ।
ତ ତା ମା
ଏୟା ପରା ଆହୁରି ଅ ହଁ। ବିଧବା ଥିଲେ ହଁ ତାଙ୍କ ବାପା ଯେତେବେଳେ ଖରାପ ହେଇଗଲେ ତାପରେ ତାଙ୍କ ବ-ବଂଶ ସବୁ ଚକୁଳିଆ ପଣ୍ଡା ମୁଣ୍ଡ ଉପରେ ରହି ପାରିଲା।
ହଁ ତାଙ୍କେ ଭିକ୍ଷା ବୃତ୍ତି କରି ଚଳୁଥିଲେ ଭିକ ମାଗିବାକୁ ପଡୁଥିଲେ।
ପଳଉଥିଲେ ହଁ।
ହୁଁ।
ଏଥିରେ ବି ସୂଚିତ କରେ ଯଦି ଆମେ ନିଜେ ଠିକ ଅଛେ ତାହେଲେ ଆମେ ନିଜେ ପରିଶ୍ରମ କରି ଖାଇବାନି କଣ ପାଇଁ।
ହଁ ତ କୌଣସି ଟିକେ ସୁବିଧା ଦେଖେଇଲେ କଣ ପାଇଁ ତା ପଛରେ ଗୋଡେଇବା?
ପଛରେ ଗୋଡେଇବା ହଁ ହଁ
ହଁ ସମୟ ତ ସମାପ୍ତ ହେଇଗଲା ଏଇଠି ଫୋନ ଟା କାଟିବା।